ଆଜ୍ଞା ନମସ୍କାର।
ହାଲୋ।
ହଁ ନମସ୍କାର।
ଆଜ୍ଞା ଭାଉଜ ନମସ୍କାର।
ହୁଁ ଖାଇ ସାଇଲେଣି?
ଆଜ୍ଞା ଆଜ୍ଞା ମୁଁ ଖାଇକି ଉଠିଲି ଏବେ, ଆପଣ?
ମୁଁ ଖାଇନି ଉଁ ହୁଁ ଟିକେ ବ୍ୟସ୍ତ ଭିତରେ ଖାଇନି ଏବେ ଖାଇବି ଆଉ।
ଖାଇନ କି ଏତୋଳ ଯାଏଁ?
ନାଇଁ।
ଉଁ କେତେଟା ବାଜିଲାଣି? ଏ ଦଶଟା ଉପରେ ହେଇଗଲାନି।
ହଁ ଖାଇବି ଆଉ।
ଆଉ ମେ
ମୋ ଛୁଆ ଏନା ଖାଇ ହଁ ଏବେ ଛୁଆ ତ ଖାଇକି ଗଲେ ଖାଇବି ଏବେ ଆଉ। ଆପଣଙ୍କ ଘରେ ଆଜି କଣ ରୋଷେଇ କରିଥିଲେ ମା ଥିଲେ ରୋଷେଇ?
ଆମର କଣ ଆଜି ଇଟିଲି ତରକାରୀ କରିଦେଇଥିଲେ ମଟର ତରକାରୀ।
ଓହୋ ଆଜି ପ୍ରାୟ ଜଳଖିଆ ସମସ୍ତଙ୍କ ଘରେ ହେଇଯାଇଛି।
ହଁ ଆଜି ଟିକେ ଇଏ ଅଡ ବାର ଅଛି ବୋଲି ଜଳଖିଆ କରିଦେଇଛନ୍ତି।
ଭଲ ଆଉ ହଉ ଆପଣ ବିବାହିତ ନା ଅବିବାହିତ?
ଉ ହୁଁ ସେଟା ଇଏ ସେଟା ଭାଇଙ୍କି ପଚାରିଲେ ସେ କହିଦେବେ।
ହଉ ଆପଣ ଆଗେ କୁହନ୍ତୁ।
ନାଇଁ ମ ଆମକୁ କିଏ ଝିଅ ଦବ ଆମେ ତ ବେରୋଜଗାରୀ ଗର୍ବମେଣ୍ଟ ଜବ ବାଲା ପାଉନାହାନ୍ତି ଆଉ ସର କାରୀ ଚାକିରୀ ଯୋଉମାନେ କରି
ବେରୋଜଗାରୀ ତ ୱାଲା ତ ଏବେ ବାହା ହେଇ ପଡୁଛନ୍ତି ଶୀଘ୍ର ଆଉ
ହୁଁ ତାପରେ ଏବେ ବିନା ରୋଜ ଜଗାରରେ ଭଉଜ ରୋଜଗାର ନଥିବ ବାହା ହବ ଆପଣ ଜାଣିଛନ୍ତି ବିବାହିତ ଲୋକ ଆଉ ମୁଁ ଆପଣଙ୍କୁ କଣ କହିବି।
ହେ ହେ ହେ ହେ।
ସେଟା ବି ଗୋଟେ ପ୍ରକାର ମୁର୍ଖାମି ଯେ ରୋଜଗାର ନଥିବ ଯୋଉମାନେ ସବୁ ବାହା ହେଇଯାନ୍ତିି ନି କମ ବୟସ ସେଇଟା ଗୋଟେ ପ୍ରକାର ମୁର୍ଖାମି।
ଝିଅଙ୍କର ଖର୍ଚ୍ଚ ବାର୍ଚ ଆଁ ସେଟା ସମ୍ଭାଳିବା ବହୁତ କଷ୍ଟ ର ଏ
ନିଜର ଗୋଟେ ଇନକମ ପାସିଫିକ ଇନକମ ରଖିଥିବେ ମାସରେ ପଚାଶ ହଜାର ସରି ଆମର ମାସକୁ ପଚାଶ ହଜାର ଟଙ୍କା ଇନକମ ଥିବ
ହୁଁ ହୁଁ।
ହଁ ତା ପ
ହେଲେ ବି ଉଁ ଖର୍ଚ୍ଚ ଯୋଉ ରେଟ ରେ ହଉଛି ନିଜର ତ ଯା ଖର୍ଚ୍ଚ ର୍ସ୍ତ୍ରୀ ର ଖର୍ଚ୍ଚ ପୁଣି ଛୁଆ ହେଲେ ଆହୁରି ଖର୍ଚ୍ଚ ତିନ୍ ଡବଲ ଖର୍ଚ୍ଚ।
ଆଜ୍ଞା ହଁ। ମାସରେ ଦେଖନ୍ତୁ ଆପଣ ପଚାଶ ହଜାର ଟଙ୍କା ଇନକମ୍ କଲେ ବି ମାନେ ଆପଣ ଦେଖନ୍ତୁ ପୋଷେଇ ପାରିବେନି ତ ତଥାପି ସମ୍ଭାଳିପାରି
ହଉ ଖାଇକି କଥା ହେଲେ ଚଳିବ ନା ନାଇଁ କେଜାଣେ ପଇସା କଟିଯିବ।
କିଛି ଅସୁବିଧା ନାହିଁ।
ହଁ ମ ସେମିତି ତ କିଛି ଆସୁଛି ସମସ୍ତଙ୍କର ପଇସା। ହୁଁ ହୁଁ ନାଇଁ ମ ସେମିତି କିଛି ନାହିଁ ଏମିତି କହୁଛନ୍ତି ସିନା ମୁଁ ଆଜି ପନିର କରିଛି ଆଉ ରୁଟି ପନିର ରୁଟି
ଓହୋ।
ପନିର ଟା ଯେ ତମ ଭାଇଙ୍କର ଫେବରେ ମାନେ ପସନ୍ଦିତା ଜିନିଷ ଟା। ନାଇଁ ଏଟା ହୋମେଡ ରହିଛି ତ ଏଇଠି ମାଇଁ ହୋମମେଡ କରି ହଁ ଉଁ ସିଏ ତ ଖାଇଲେ ଚର୍ବି ମୁଁ ଟିକେ ପତଳା ପିଲା ତ।
ହଁ ଆପଣ ଖାଇଲେ ଚଳିବ ପନିର ଗୁରା ଖାଇଲେ ବି ସେଇଟା ଚର୍ବି ଲଗେଇବ ଫ୍ୟାଟ୍ ବଢେଇବ ପେଟ ଟିରେ ବେଶୀ ଚର୍ବି ଲଗେଇବ ହୁଁ।
ଓହୋ।
ମୁଁ ବା ମେଘ ପକଉଛି, ମୁଁ ବାହାରେ ଠିଆ ହେଇ ହେଇ କଥା ହଉଛି ଘରକୁ ଗଲେ ମୁଁ ଜାଣିଛି, ଘରକୁ ଗଲେ କଟିଯିବ ଫୋନ ଟା।
ହୁଁ ହୁଁ।
ହୁ ସେଇଥିଲାଗି, ମୁଁ ବାହାରେ ପୁରା ଠିଆ ହେଇଛି ଆସି ବାରଣ୍ଡା ଉପରେ।
ସ ଭଲ।
ହୁଁ କାହିଁକି ନା, ମୁଁ ଯଦି ଘର ଭିତରକୁ ଯିବି ମାନେ ସାଙ୍ଗେ ସାଙ୍ଗେ କଟିଯିବ କଲ୍ ଟା।
ତମ ର ନେଟୱର୍କ ସେ, ଜିଓ ଟା ଟିକେ କମ ଆସୁଛି ନାଇଁ। ମୁଁ ଯେବେ ଯାଇଥିଲି ରହିଥିଲି ସେଟି ଜି ଓ ଠିକ ରେ ଆସୁନି।
ନାଇଁ ମେଘ ନ ହେଇଥିଲେ, ମୁଁ ଯୋଉଠି ବି ରୁହେ କିଛି ଅସୁବିଧା ନାହିଁ ଗପି ହବ। କିନ୍ତୁ ମେଘ ପକେଇଲେ, ଏୟାରଟେଲ କଣ ହଉଛି ନା ପୁରା କଟି ଯାଉଛି କିଛି ହବନି ଆଉ, ଏଇନା କଣ କେମିତି ଚାଲୁଚି।
ସେ କେମିତି ସହର ପାଖରେ ହେଇକି ଆ ଆପଣଙ୍କର କାଇ ଆସ
ନାଇଁ ଏୟାରଟେଲ ଚାଲେ ବହୁତ ଜୋର ବହୁତ ଜୋର ଚାଲେ। କିନ୍ତୁ ମେଘ ହେଲେ ତାର କଣ ହୁଏ କେଜାଣି ଅସୁବିଧା ସେ ଆଉ ଚାଲେନି।
ହଁ।
ହୁଁ।
ହଁ। ହଁ।
ହଁ ହ୍ୟାଲୋ। ଆଉ କଣ କୁହନ୍ତୁ। ହ୍ୟାଲୋ।